ହ୍ୟାଲୋ।
ହ୍ୟାଲୋ।
କଣ କରଥୁଲ?
ବେଳେ କି ଚହାନ କରୁଥିଲି ଟିକେ କୁହନ୍ତୁ।
ଆ ହବ।
ଆଉ ଆପଣ?
ଏଇନା ମାମାଙ୍କୁ ଖିରି କରିକି ଦଉଥିଲି।
ଓହୋ ନାଇଁ ଚାହା ପିଅ କି ନାଇଁ?
ବେଳେ ବେଳେ ତାହେଲେ ତା ମୋର ସକାଳ ସନ୍ଧ୍ୟାରେ ନିହାତି ଚା ଟିକେ ଦରକାର।
ଆଛା ଯାହା ଗୋଟେ ଅଟେକ୍ସନ ଟାଇପ ର ଥଟ ଥରେ ଅଭ୍ୟାସ ହେଇଗଲେ ମୋର ମଝିରେ ହେଇଯାଇଥିଲା ମାନେ ଡେଲି ଦରକାର। ତାପରେ ମତେ ଛାଡିବାକୁ ପଡିଲା।
ଭଲ କରିଛନ୍ତି ଚା ପିଇକି ଗ୍ୟାସ୍ ପ୍ରୋବ୍ଲେମ ବାହାରି ପଦୁଚିବା।
ଆଉ ମୋର ଟିକିେ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ଅଛି ତ ମୁଁ ବେଶୀ ଅଭ୍ୟାସ ହେଇଗଲେ ପୁଣି
ମେଡିସିନ ନ ଖାଇଲେ ଯେମତି ରହିପାରିବନି ସେଇ ଟାଇପ ର ହେଲେ ମେଡିସିନ କଣ୍ଟିନ୍ୟୁ ନାହିଁ ଆଉ
ମାନେ ମୋର ଏମିତି ଡେଲି ମେଡିସିନ ଖାଇଲେ ଚଳିବ ନହେଲେ ନାହିଁ ଯଦି ଥରେ ବାହାରିଲାର ଡାଇକ୍ଟ ଇଞ୍ଜେକ୍ସନ୍ ମେଡ଼ିଡିସିନ୍ ତ ହେଇଥିପାଇଁ ମୁ ଟିକେ ଟିକେ ଏବେ ହୁଁ ତ ଟିକେ ମୁଁ ଛାଡ଼ିଛି ପିଏ।
ଆଉ ରାତିରେ କଣ ରାତିରେ କଣ ରୋଷେଇ କଣ ହବ?
ଆଜି ଖରା ବେଳେ ରୋଷେଇ ନାଇଁ ଖରାବେଳେ ହେଇଥିଲା ମଟନ୍ ହେଇଥିଲା ତ ଅଛି ଆଉ ରୁଟି କିି ଭାତ କଙ୍ଗଡ଼ ହଥା।
ହଁ।
ଆ ଆପଣଙ୍କର?
ହଁ ଆଉ ଆମର ବି ରୁଟି।
ଆଚ୍ଛା ମାମା ଇ ଖାସିଲେ ତ ଆ ଆମା।
ସେମିତି ନେଇକି ଆଉ ଆମିଷ ଦିନେ ଭାତ ହୁଏ। ଅ ଅନ୍ୟ ଦିନେ ରୁଟି ହୁଏ। ହାଲକା ଖାଇବା ଟିକେ ହୁଏ ଆଉ ଆଉ ଯଉଦିନ ଆମିଷ ସେଇଦିନ ଟିକେ ହେବ ଖାଇବା ଟା ହୁଏ ଆଉ। ସେମିତି କିଛି ନାହିଁ। ତଳେ ଯୋଉଟା ହେଲେ ଘର ଲୋକ ସେଇଟାକୁ ଖାଆନ୍ତି।
ଆଚ୍ଛା। ମାନେ ମୁଁ ଏବେ ଖାଲି ଟିକେ ଚାହା କରୁଥିଲି ନହେଲେ ଏବେ ତ ଆମର କିଛି ଘରେ କାମ ହି ନଥାଏ। ମାମା ଆସିଲେ ତ ଚାହା ଟିକେ କରିକି ଦେଉଥିଲି ଆଉ ଯୋଉ ତ ଖରା। ଗରମ ହଉଛି ଗ୍ୟାସ ପାଖେ ଛିଡା ହେଇ ହଉନି ଏତେ ଗରମ।
ହଁ।
ଆଉ ଆପଣଙ୍କର ମାନେ ଏବେ କିଛି ରୋଷେଇ ନା କେତେବେଳେ?
କଣ କହିଲ?
ଆପଣଙ୍କର ଏବେ ରୋଷେଇ ନା କେତେବେଳେ।
ହଁ ନାଁଇମ। ଯା ଖାଇବା ଆଠଟା ପରେ ଖାଇଲା ବେଳକୁ ହେଇଯାଉଛି ଦଶଟା।
ହଁ ଆମର ବି ସେଇ ଦଶଟା ଏଗାରଟା ହେଇଯାଇଛି। ହୁଁ।
ତାପରେ ଖରା ଦିନ ଯ କୋଉ ଜଲଦି ନିଦ ହଉଛି କି। ନାଇଁ ଜଲଦି ତ ନିଦ ହଉନି ଟୋଟାଲି ଖରା ଦିନଟା ଯେ। ବହୁତ ଲେଟରେ ନିଦ ହଉ।
ଶୁଅନ୍ତି ସବୁ କେତବେଳେ।
ଆଉ କଣ।
ମୁଁ କହୁଥିଲି ଶୁଅନ୍ତି ସବୁ କେତେବେଳେ?
ଶୋଇଲା ବେଳକୁ ଏଗାରଟା ହେଇଯାଏ ସାଢେ ଦଶଟା ପରେ।
ଆଛା ଆଛା।
ତ ଶୋଇଲା ବେଳକୁ ତ ନିହାତି ଟିଭି ଟିକେ ଦେଖିବାକୁ ପଡିବ ମୋବାଇଲ ଟିକେ। ଚଲେଇବାକୁ ପଡିବ ହୁଁ ହୁଁ ଏଇ ଅଭ୍ୟାସ ଟା ଟିକେ ଆଡୁ। ଧୀରେ ଧୀରେ ଧୀରେ ଧୀରେ ତ ନିଦରଟା ଆସେ ଆଉ। ଏଇଟା ଗୋଟେ ବଦ ଅଭ୍ୟାସ ହେଇଯାଇଛି ମୋବାଇଲ ଶୋଇବା ହେ।
ନହଲେ ତ ଭଲ ଲାଗୁନି ବା।
ଟେ ଦିଇଟା ତିନଟା ତ ମତେ ନିଦ ହୁଏନି ଜମା ଫୋନ ଟିପେ ବେଶୀ।
ଗୋଟେ ଦିଟା ତିନିଟା ନିଦ ଏତେ ଲେଟରେ ନିଦ ସ। ଶୋଇଲା ବେଳକୁ ଆଉ ସକାଳେ ଉଠିବା ଟା କେତେବେଳୁ ଉଠୁଛ?
ଏବେ ତ ଛୁଟି ଅଛି ସିଏ ହେଇଯାଉଛି ଏଗାର ଟା ସୋଇଥିବି।
ମମି ତାହେଲେ କିଛି କହୁନାହାନ୍ତି ଆଉ।
ସିଏ ଡାକର।
ସାଢେ ପାଞ୍ଚଟା ସାଢେ ପାଞ୍ଚଟାରେ ନିହାତି ଉଠିବ। ଆମେ ବେଶୀ ସମୟ ଶୋଇଲେ ଆମ ପାଟି କରି। ଜବର ପାଟି କରିବେ।
ହ ମାମା ପାଟି କଲେ ସେ ତାରେ ପଳାନ୍ତି ତ ମୁଁ ଶୋଇ ପଡିଥାଏ। ଓହୋ।
ଠୁଠୁ ସାଙ୍ଗେ ସାଙ୍ଗେ ଚା କରିକି ଦବା ପଡେ।
ଆଚ୍ଛା। ମାନେ ଏବେ ତ ମାନେ ମାମା କରିଦିଅନ୍ତି ମୁଁ ମୋର ଶୋଇଥାଏ ମାମା ଉଠିକି ପଳାନ୍ତି। ମାମା ଯଦି ଥିଲା ବେଳେ ମୁଁ ଉଠି ପଡେ ପୁଣି ମାମା ଗଲା ପରେ ଶୋଇପଡେ।
ହୁଁ ହୁଁ।
ମତେ ରା ମତେ। ଏତେ ରାତିରେ ଜମା ନିଦ ହୁଏନି। ମାନ ରାତିରେ ନିଦ ହବନି ଦିନ ଯାକ ନିଦ ହବ ମୁଁ ଆଜି। ଗାଟା ରେ ଉଠିକି ବି। ଖରାବେଳେ ଶୋଇଛି ତିନିଟା ସାଢ଼େ ଦୁଇଟାରୁ ଶୋଇଛି ଉଠିଲି ସାଢ଼େ ପାଞ୍ଚଟା।
ଓହୋ।
ଦିନ ପରି ଶୋଇବା ଆଉ ରାତିରେ ମତେ ନିଦ ହବନି ରାତିରେ ବସି। ଫୋନ ଦେଖୁଥିବି ଏମିତି ସକାଳ ହେଇ ଯାଇଛି। ପାଞ୍ଚଟା ବି ହେଇଯାଏ ମୋର ସଉ ସଉ।
ଦିନରେ ଶୋଇଲେ ରାତିରେ ତ ଟୋଟାଲି ନିଦ ହୁଏନି। ବହୁତ ଲେଟ ରେ ନିଦ ହୁଏ।
ହଁ। ନାଇ ସେମିତି ବି ସକାଳୁ ଘରେ କିଛି କାମ ନାହିଁ ତ ଏମିତି କି ଉଠାନ୍ତିନି ଶୋଇଛି। ଇଥା।
ଓହୋ। ହଁର ପୁରା ନେଟୱାର୍କ ଠିକ ରହୁଛି।
ଆମର ମାନେ ନେଟୱାର୍କ ପ୍ରୋବ୍ଲେମ ଟିକେ ଅଛି ଭଏସ୍‌ ଶୁଭୁନି କି।
ହଁ ଶୁଭୁଛି ନାଇଁ ପଚାରିଲି ନେଟାର୍ ପ୍ରୋବ୍ଲେମ ରହୁଛି କି।
ହଉ ନେଟୱାର୍କ ତ ବହୁତ ପ୍ରୋବ୍ଲେମ ରୁହେ ଆମର ଏଠି।
ଆଚ୍ଛା। ସବୁଆଡ଼େ ଜାଉ କେତେବେଳେ ଭଲ ରହୁଛିହୁଛି କେତେବେଳେ ଟିକେ ଟିକେ।
ହଁ ଆ ସେଇଥିପାଇଁ ପଚାରିଲି କି ସୁୁଭୁଚି ନା ନାଇଁ କହିଁକିନା। ମୁଁ ବେଳେଳେ ମେ ଯୋଉ କଥା ହୁଏ ମୋ ଭଏସ ଟା ସମସ୍ତଙ୍କୁ ଟିକେ ଲୋ ଶୁଭେ ମାନେ ଟିକେ ସ୍ଲୋ ଶୁଭେ।
ହଁ ହଁ ଲୋ ପୁରା ସ୍ଲୋ ଶୁଭେ।
ହଁ।
ପୁରା ସ୍ଲୋ ସୁଭେ
ହଁ ହଁ।
ଲେଟ ରେ ଶୁଭୁନି ଆଉ ମାନେ ଜଲଦି। ସେଡା ଆସ ଆସୁଛି କିନ୍ତୁ ଧୀରେ ଆସୁଛି।
ହଁ ନହେଲେ କି ଯଉ ଗୋଟେ ଗୋଟେ ନେଟୱାର୍କ ପ୍ରୋବ୍ଲେମ ରେ ୲ ଏବେ କହିଦବା ଟିକିଏ ଟାଇମ୍ ପରେ ଶୁଭିବ।
ହଁ।
ଆଉ। ଆପଣଙ୍କ ଆଡ଼େ ଆମ୍ବ ସେପଟେ କେମିତି ହେଇଛି ସବୁ।
ଆଉ କଣ ରଜ ପାଇଁ କଣ ସବୁ ରେଡି? ହେଲାଣି ଆମ୍ବ ସପିସେଣ୍ଟ। ପିଲାଣି ପୁଣି ଆମ୍ବ। ହଁ ଆମ ଗଛ ମାନକରେ ବହୁତ ବହୁତ ଆମ୍ବ ଆସିଥିଲା ସେଥିପାଇଁ ସରିଲାଣି। ଏବେ ବିକ୍ରି ବିକ୍ରି କରି ଆଣୁଛନ୍ତି ଗାଁ ମାନଙ୍କୁ।
ଆଛା ଏପଟ ତ ଯାହା ସବୁ କିଣା ହେଇକି ଖାଇବା ଏପଟ ତ ଗଛ ହବ।
ଆମ ବାଡିରେ ବି। ଆମ୍ବ ଥିଲା ତିନି ଚାରିଟା ବର୍ଷର ପୁରା ଭରା ଥିଲା ତ ସେଇଟା ସୋରିଲାଣି। ହଁ ନ ଆମ ବାଡିରେ ସବୁ ପ୍ରକାର ଗଛ। ସବୁ ସିଜିନରେ ସବୁ ଟାଇମ ରେ ଆ। ସବୁ ପ୍ରକାର ଫଳ ଫଳନ୍ତି ଗଛ ଅଛି।
ଆଚ୍ଛା ମମଲ। ଆଉ ରଜ ପାଇଁକି ସବୁ କଣ କିଣା କିିଣି କରିଲେଣି କି କଣ କୁଆଡେ। ଡ୍ରେସ୍ କିିନିସାରିଲେଣି।
ତାଙ୍କରକଲି ରଜ ସବୁ ନ ରଜ ପାଇଁ କଣ ସବୁ ସ୍ପେଶାଲ କିଛି। ଡ୍ରେସ ହଁ ଡ୍ରେସ କିଣା ସରିଛି।
ଡ୍ରେସ ଟା କିଣି ସାରିଲା ପରେ ଆଉ। ଆଉ ଯାହା ହେଉଛି ମୁଁ କାଲି ଡ୍ରେସ୍ଟା କିଣି ସାରିଲା ପରେ ଯାହାହଉଛି ଆଉ। ଆଗ ଡ୍ରେସ ଟା।
ହଁ।
ଏତ ଯୋଉ ଖରା ହଉଛି କୁଆଡେ ଯିବାକୁ ଇଛା ହଉନି। ହଉ ଯାହା ଏମିତି ଘରେ ଖାଇବା ପିଇବା ନହେଲେ ବାହରେ ଯାଇକି କୋଉଠି ଖାଇକି ଆସିବ। ହଁ ଖାଏ ଏତେ ଭଲ ଲାଗେନି। ଖାଏ କିନ୍ତୁ ଗୋଟେ ଗୋଟେ ଖାଇଦିଏ। ହଁ ଖାଏ ମାନେ ଏମିତି। ହଁ ଗୋଟେ ଖାଇଦେବି ଯଦି ଖାଇଥିବୁ ଏମିତି ଭଲ ଲାଗେ। ହଁ।
ହୁଁ ହୁଁ ହୁଁ।
ତମକୁ ଭଲ ଲାଗେ?
ହଁ ମୁଁ ତିନିଟା ଯାାଇ ଭାଇ ଦିଏ ସେଇ ରଜ ବଳ ରଜ ପାନ କିଲୋ ମାର ଦୋଳି ଖେଳି ଉ ଡ୍ରେସ ପ୍ରଥମ ଦିନ ପିନ୍ଧାାଯାଏ ଶାଢୀ
ହୁଏ ନା।
ଭଲ ହୁଏ ହଁ ଆମର ପ୍ରଥମ ଦିନ ପିନ୍ଧିଥାଉ ଶାଢୀ ଦ୍ଵିତୀୟ ଦିନ ପିନ୍ଧି ଡ୍ରେସ୍
ଆଚ୍ଛା। ବଲ ଏପଟେ ଏତେ ନାହିଁ ମାନେ ଏଠି ତମେ ଯାହା ହଁ ସେମିତି ଟିକେ ମଜା ଲାଗିବ ଆଉ ଏ ଏପଟେ ଯୋଉ ଏମିତି ଉ ସେ ମାନେ ଏମିତି କିଛି ଫଙ୍କସନ୍ ଟାଇପ ର କି ହଁ ସବୁ ମିଶିକି ସବୁ ଆସିଥିବେ ବୁଲିକି ସେଇଟା ମଜା ଲାଗେ ଆଉ ଏଠି ତୁମେ ଘରେ ଶୋଇ କି ରହିଲେ ବି ବା ନ ବାହାରିଲେ ବି କଣ ଏମିତି କିଛି ଜଣାପଡ଼େ
ହଁ
ଗାଁ ସେଇ ଟିକେ ସେଇଟା ମଜା ଆଉ ଅଧିକା ଆଉ
ହୁଁ ଗାଁହାର ପରିବେଶ ଗାଁ ରେ କିନ୍ତୁ ଆଜିିକାଲି ଗାଁ କଣ ବାହାର କଣ ସବୁ ସମାନ ହେଇଗଲାଣି
ହଁ ସେଇଟା ସେବେ ଧୀରେ ଧୀରେ ହେଇଲାଣି ହୁଁ ହେଲେ ଏଇ ପର୍ବ ଯାହା ଟିକେ ସେଠି ଗାଁ ରେ ଟିକେ ମହସ ବଟ
ହଁ ହଁ ହଁ ପର୍ପର୍ବାଣି ଟିକେ ଖୋଥିଲାାଗେ ଆଉ କିନ୍ତୁ ପର୍ବପର୍ବାଣିରେ ସେ ଯୋଉ ଝଗଡା ଝାଣ୍ଟି କଳହ ସବୁ ମ୍ିର ମ୍ିର ହେଇଯାଉଛି ସେଇରାା ବେଶୀ ଖରାପ କରିଦଛନ୍ତି ନହେଲେ ଭଲ କରୁଛନ୍ତି ଭଲ ହୁଏ
ହଁ ସେଂର ତ କରିକି ସବୁ
ଖୁସି ଖୁସି ହଉଛ ଡବଲ ଖୁସି ହେଇଗଲା ଏଡୁ ପୁଣି ଅସୁବିଧା ହେଇଯାଉଛି ଆଉ
ଓ ହ
ଆଚ୍ଛା ହଉ ମୁଁ ରଖୁଛି ତାହେଲେ
ହଁ ହଁ ହଉ ହଉ
ହଉ ପାଉ